ହାଲୋ ଆଜ୍ଞା କୁହନ୍ତୁ?
ଆଉ ଭାଇ ଭଲ ଅଛନ୍ତି?
ହଁ ଭଲ ଅଛି କୁହନ୍ତୁ। ଆପଣ କେମିତି ଅଛନ୍ତି?
ଆମେ ତ ସବୁବେଳେ ଭଲ ଆଉ। ଆଉ ଗାଁ ରେ କଣ କେମିତି ସବୁ ଚାଲିଚି?
ଗାଁ ରେ ଯେଏନ୍ତୁ ଆପଣ ଜାଣଚନ୍ତି କିଛି ମୁଣ୍ଡିଳ ମୁଣ୍ଡ ରେ ଆମ ଗାଁ ପରିଚାଳିତ ହେଉଚି। ସେଥିପାଇଁ ଆପଣ ଯୋଉଁ ଅବସ୍ଥାରେ ଯାଇଥିଲେ ଏ ଗାଁ ରୁ ସେଇ ଅବସ୍ଥାରେ ଗାଁ ଆମର ଏବେ ଅଛି। ସେଇ ପାଣି କାଦୁଅ ସେଇ ସେଇଭଳି ପରିସ୍ଥିତି ଏବେ ଗାଁର ଆଉ।
ଓହୋ।
ଆଜ୍ଞା।
ଆଉ ଛେଳି, ମେଣ୍ଢା, ଗାଈ, କୁକୁଡା ଆପଣ ଯୋଉ ରଖିଥିଲେ। ଏସବୁ ଅଛନ୍ତି ନା ବିକ୍ରି କରଦେଲେଣି?
ନାଇଁ ଯେହେତୁ ଆଧୁନିକ ଯେବେ ଆସ ଯୁଗ ଏବେ ଆସିଲାଣି। ସେଥିପାଇଁ ମୁଁ ସେଗୁଡିକ ସବୁ ବିକ୍ରୟ କରି ନେଇଚି ଏବଂ ନୂଆ ଧନ୍ଦା କିଛି ଏବେ ଆରମ୍ଭ କରିଅଛି।
ଅହ ଆଉ ଆପଣଙ୍କର ଦେଶୀ ଅଣ୍ଡା ଯୋଉ କୁକୁଡା ଦୋଉଥିଲା ଆପଣ ଅଛି ନା ସବୁ ଦେଇ ଦଉଚନ୍ତି ବିକ୍ରି କରଦୋଉଚନ୍ତି?
ନାଇଁ କୁକୁଡା ଗୁଡିକୁ ରଖୁଚି କାରଣ ଯେହେତୁ ମୋ ବାପାଙ୍କର ଦେହ ଅଧିକାଂଶ ସମୟ ଅସୁସ୍ଥ ରହୁଚି। ଯାହାତୁ ଡାକ୍ତର ମାନେ ପରାମର୍ଶ କରୁଚନ୍ତି କି ଦେଶୀ ଅଣ୍ଡା ଖାଇବା ଦ୍ଵାରା ତାଙ୍କ ଆଖିର ଏବଂ ସ୍ମରଣ ଶ କ୍ତି ଏବଂ ଆ ପୃଷ୍ଟି ସାର ଯେବରି ବୃଦ୍ଧି ହେବ ସେଥିପାଇଁ ମୁଁ କୁକୁଡା ଗୁଡିକ ରଖିଚି ଏବଂ ଦେଶୀ କୁକୁଡା ମଧ୍ୟ ଏବେ ଦୋଉଚନ୍ତି କୁକୁଡା ଗୁଡିକ। ଅଣ୍ଡା ଆଜ୍ଞା।
ଛି ମୋ ପାଇଁ କିଛି ରଖିଥିବେ ଅଣ୍ଡା ଦେଶୀ ଅଣ୍ଡା ମୁଁ ଯାଇଙ୍କି ଆ ଆସନ୍ତା ଜୁନ ମାସ ପଚିଶ ତାରିଖରେ ମୁଁ ଗ୍ରାମକୁ ଯିବାର ଅଛି ବୁଝିଲେ? ଆପଣ କିଛି ବି ରଖିଥିବେ ମୁଁ ଗଲେ ଆପଣ ମତ ଦେବେ ବୁଝି ପାଇଲେ ନା? ଆଉ ଆପ ଆପ୍ ଆପଣ ଶୁଣନ୍ତୁ ଆପଣ ଟିକେ ତଳକୁ ପଳାନ୍ତୁ ଟିକେ ସାଉଣ୍ଡ ହୋଉଚି। ବୁଝିଲେ ନା ଟିକେ ସ୍ପଷ୍ଟ ହୋଇପା ରୁନି। ଯାହା ଫଳରେ କଲଟି ଇଏ ହେଇଯାଇପାରେ। ଆଉ ଆପଣ ଆପଣ ଏରିଆରେ ଆପଣ ଜାଣିଥିବେ ଆପ ଆପଣ ନଡିଆ ପାଣି ପିଇଥିବେ। ନଡିଆ କତାରେ ଆମର ଯୋଉ ର ସି ଭଳା ହୁଏ ଆପଣ ଆଡେ କେତେ ଟଙ୍କା ଏଇନା କେଜି ଅଛି?
ଆଜ୍ଞା ଆଉ ଯେ ଆପଣ ଯୋଉ କହିଲେ ନଡିଆରୁ ନଡିଆ ର ବିଭିନ୍ନ ପ୍ରକାର ଉପକାରିତା ଅଛି। ଏବଂ ନଡିଆ ଯୋଉ କର୍ତ୍ତାରୁ ରସି ଗୁଡିକ ତିଆରି ହୁଏ। ହଁ ନଡିଆ ଏବେ ଓଜନ ଅନୁଯାୟୀ ନୁହେଁ। ସେ ତା ଦର ଅନୁଯାୟୀ ଏବଂ ତା ଓଜନ ତା ମ ଯୋଉ ତୁ କଣ ନେଇ ଅର୍ଥ ମୂଲ୍ୟ ତାର। ଆ ଆପଣ କିଣିବେ କି?
ଆଜ୍ଞା ଆମର ଏଠି କମ ରେଟରେ ମିଳୁଛି କିଲ ଦଶ ଟଙ୍କା ହିସା ହିସାବରେ ଆମର ଏଠି ରସି ନଡିଆ କତାରେ ବନା ହେଇଥିବା ରସି ମିଳୁଛି। ଯାହା ଫଳରେ କି ଲୋକମାନେ ସ୍ଵଭିମାନ ବା ରୋଜଗାର କରିପାରୁଛନ୍ତି। ଅର୍ଥନୀତି ଏଠି ଦୁର୍ବଳ ହବା ନୁହଁ ସର୍ବଳ ହବାରେ ଲାଗିଛି। କାହିଁକି ନା ନଡିଆ, ନଡିଆ ର ପାଣି, ନଡିଆ କ ତା ସବୁ ବିକ୍ରି ହଉଛି ନଡ଼ିଆ ଏମିତି ଏକ ଫଳ ଯାହାକି ସବୁଥିରେ କର୍ମ କ୍ଷେତ୍ରରେ ଲାଗି ପାରୁଛି ଉ ପଇଡ ପଇଡ଼ ଆପଣ ପିଇ ପିଇ ଖରାଦିନେ ପଇଡ ପାଣି ପିଇବା ଦ୍ଵାରା ତମ ପେଟ ଥଣ୍ଡା ରହିଥାଏ। ଯାହା ଫଳରେ ଆପଣଙ୍କର ଦେହ ବି ସୁସ୍ଥ ରହିଥାଏ। ଆଉ ଆପଣ ନଡିଆ କତାରେ ଆପଣ ନଡିଆ କତାରେ ରସି ବନେଇ ପାରିବେ। ନଡିଆ କତା ରସି ବହୁତ ଷ୍ଟ୍ରଙ୍ଗ। ମାନେ ମାନେ ବହୁ- ଶପ୍ତ। ଯାହା ଫଳରେ ଆପଣ ଘର କାମରେ ବି ମାନେ ବ୍ୟବହାର କରିପାରିବେ ଆପଣଙ୍କ ଚାଳ ଘର ଥିବ। ଚାଳ ଘରରେ କଣ କରିବେ କି ଘର ଛା ଯେତେବେଳେ ହୁଏ ଆପଣ କଣ କରିବେ ଘର ଛାଇଲା ବେଳେ ଆପଣ ବତା କିମ୍ବା ବାଉଁଶ ଦ୍ଵାରା ରସିି ଦ୍ଵାରା ଆପଣ ବାନ୍ଧିବା ଦ୍ଵାରା କଣ ହବ କି ରସି ଏ ଯୋଉ ବାଉଁଶ ଗୁରା ଶକ୍ତ ବା ଟାଣ ହବ ବୁଝିଲେ ନା।
ଆଜ୍ଞା ଆପଣ ଏବେ ଯୋଉ ଅଛନ୍ତି ବାହାରେ ଆପଣ କଣ ଆପଣ ଚାକିରି କରିଛନ୍ତି ଆପଣ ବାହାରେ
ହଁ ଶୁଣନ୍ତୁ ମୁଁ ଆମ ଗ୍ରାମରୁ ଛାଡିକି ବାହାର ଗ୍ରାମରେ ଆସିକି ରହିଛି। ଯାହା ଫଳରେ ମୁଁ ଏଠି ପନିପରିବାରେ ସବୁଜ ପ୍ରକାର ପୁରା ମନ ଭୁ ଉର୍ବରିତ ପଶୁ ପକ୍ଷୀ ରଖିଛି ଆଉ କୀଟ ପତଙ୍ଗ ଆଉ ବିଭିନ୍ନ ପ୍ରକାର ପରିବା ଚାଷ କରିଛି ଯେମିତି କୋବି ଫୁଲକୋବି ଜହ୍ନି ପ ପୋଟଳ ଆଳୁ ସାରୁ କାଙ୍କଡ ଛଞ୍ଚିଣା ଇତ୍ୟାଦି ମୁଁ ଆମ ଜମିରେ ଲଗେଇଛି। ଉର୍ବର ମାଟିରେ ବହୁତ ଫାଇଦା ହଉଛି। ବୁଝିଲେ ନା ଫାଇଦା ହଉଛି ଯାହା ଫଳରେ ନିଜସ୍ୱ ଖର୍ଚ୍ଚ କିଛି ହେଇପାରୁଚୁ ମାନେ ସ୍ଵାଭିମାନ ହେଇପାରୁଛି ଆପଣ ତ ଜାଣିଥିବେ
ହୁଁ ଆପଣଙ୍କ ଗାଁରେ
ଆମର ପୋଟଳ କେଜି ଏ ଠି ଅଛି ପୋଟଳ କିଲୋ ଆମର ଏଠି ଅଛି ପନ୍ଦର ଟଙ୍କା। ଆଉ ଆମେ ଯୋଉମାନେ ବେପାରୀ ଆସୁଛନ୍ତି ଆମେ ତାଙ୍କୁ ବିକ୍ରି କରୁଛୁ ମାତର ଅ ମାର୍କେଟ ରେଟ ପନ୍ଦର ଟଙ୍କା ଅଛି ଆମେ ମାର୍କେଟରେ ନବି କି ଆମେ ଯୋଉ ବେପାରୀଙ୍କୁ ଦଇ ଦେଉଅଛୁ ତାଙ୍କୁ ଜମା ଆ ଆ ମାନେ ଆଠ ଟଙ୍କାରେ ବିକ୍ରି କରୁଛୁ। ସେ ମାର୍କେଟରେ ବା ଶଙ୍କର ବଜାର ହାଟରେ ନେଇକି ସିଏ
ଆଜ୍ଞା।
ଏଁ ଦେଖୁଛନ୍ତି।
ଆଞା।
ବା ପନ୍ଦର ଟଙ୍କା ବା ଷୋହଳ ଟଙ୍କା ରେଟ ରେ କିଲୋ ବିକୁଛନ୍ତି ଯାହା ଫଳରେ ସେମାନେ ସ୍ୱାଭିମାନ ବା ଅର୍ଥନୀତିରେ ଉ ମାନେ କର୍ମକ୍ଷେତ୍ର ଉନ୍ନତି ପାଉଚନ ଯାହା ଫଳରେ ଆମେ ବି ମୁଁ ମୂଲିଆ ଦଶ ପନ୍ଦରଟି ମୂଲିଆ ରଖିଛି ଯାହା ଫଳରେ ସେମାନେ ବି ଏଁ ଖର୍ଚି ହେଇ ପାରୁଛନ୍ତି ନାଁ ସ୍ୱାଭିମାନ ହେଇପାରୁଛନ୍ତି? ବୁଝିଲେ ନାଁ ଆଉଁ ଆଉଁ। ଆଁ ନିଜସ୍ୱ ଜମି ଅଛି ବୁଝିପାରୁଛନ୍ତି। ଆମ ଗାଁ ରେ ଜମି ଅଛି। ଏ ଗାଁ ରେ ଯୋଉଁ ରହିଛି ଭଡା ନେଇକି ଏ ଗାଁରେ ବି ଜମି ଅଛି। କାହିଁକି ନାଁ ଆମେ ବାପା ଜେଜ ଅମଳର ଏ ପୈତୃକ ସମ୍ପତ୍ତି। ବୁଝିଲେ ନାଁ ପ୍ରୈତୃକ ସମ୍ପତ୍ତି ଆଉ ଆପଣ ଆପଣ କଣ ପରିବା ଚାଷ କି ଧାନ ଚାଷ କି ଗହମ ଚାଷ ଆପଣ କଣ କରନ୍ତି କି?
ନାଇଁ ସେ ଯେହେତୁ ମୁଁ ମଧ୍ୟ ସେଇ ଚାଷୀ ପରିବାରରୁ ଆସୁଅଛି ସେଥିପାଇଁ ମୋ ଜେଜେ ମୋ ବାପା ମଧ୍ୟ ସେଇ ଆ ଆମର ପ୍ରଧାନ ସ ଶସ୍ୟ ହଉଛି ଧାନ ସେଥିପାଇଁ ସେ ସେଇ ଉପରେ ନିର୍ଭର କରି ଆମେ ଆମ ପରିବାର ଏବଂ ଆମ ଉ ଲୋକମାନେ ସମସ୍ତେ ସେଇ ଗୋଟଏ ଚାଷ ଉପରେ ନିର୍ଭରଶୀଳ।
ଓ ହୋ ତମା ଧାନେ ଧାନ ଏକ ଓଡିଶାର ପ୍ରଧାନ ଅଁ ଚାଷ ଯାହାକି ଓଡିଶା କୁ ବହୁତ ଉନ୍ନତି ମାନ କାର୍ଯ୍ୟ ଦେଇ ଆସିଛି। ଧାନ ଆଁ କିମ୍ବା ବି ପି ଏ ଲେ ଚାଉଁଳ ବା ଗ୍ରାମ ଉଁ ଦେଶୀ ଚାଉଁଳ ଏକ ପ୍ରଧାନ ଖାଦ୍ୟ ପଖାଳ ଧାନ ନଥିଲେ ପଖାଳ ହେଇପାରିବ ନାହିଁ ଯାହାକି ଓଡିଶାର ପ୍ରଧାନ ଖାଦ୍ୟ ହେଲା ପଖାଳ। ପଖାଳ ଆଳୁ ଭରତା ବଢିଚୁରା ଏତିକି ଆପଣଙ୍କର ଚାଷୀ ମାନଙ୍କର ହଁ ଲୋଭ ବୁଝିପାରିଲେ ନାଁ। ଆଉଁ ଆମ ଗ୍ରାମ ଭାରା ହଁ ଆମ ହାଁ ଆମ ହଁ।
ଚାଷୀ ଓଡିଶାର ଚାଷୀ ମାନେ ଏଅଁ ଭାରତର ଅର୍ଥନୀତିକୁ ଏଇ ଫସଲ ଦ୍ଵାରା ଉଁମଁ ଦୃଢ ସୁଦୃଢ କରୁଛନ୍ତି। ମୁଁ ମଧ୍ୟ ଭାବୁଥିଲି ଗୋଟେ କିଛି ଚାଷ ଆର ତମର ଯୋଉଁ କିଛି ଚେ କିଛି ବେପାର ଆଁ
ମୁଇଁ ବି ବେପାର କରନ୍ତୁ କିମ୍ବା ଚାଷ କରନ୍ତୁ ଚାଷରେ ବହୁତ ଉଁମଁ ଅନୁମୋଦିନ କଲେ। ଯଦି ସମେସ୍ତେ ଚାକିରି କରିବେ ଚାଷ କରିବ କିଏ ବୁଝିଲେ ନାଁ ଆପଣ ବି ଚାଷ କରନ୍ତୁ।
ଆଜ୍ଞା। ନାଇଁ ମୁଁ ଭାବୁଥିଲି କିଛି? ଆଁ ବେପାର ଆରମ୍ଭ କରିବି ଯେହେତୁ ଏବେ ମୋ ପାଖରେ ଜମି ନାହିଁ କିଛି ନିଜସ୍ଵ ଜମି ନାହିଁ ମୁଁ ଆପଣଙ୍କ ଠାରୁ କିଛି ଆଁ କଞ୍ଚା ମାଲ କିଣିବି। ମୁଁ ନିଜ ବଜାର ନିକଟସ୍ଥ ବଜାରରେ ବିକ୍ରୟ କରି କିଛି ଅର୍ଥ ଅର୍ଥ ଅଁ ରୋଜଗାର କରିବାକୁ ଚାହୁଁଛି। ସେଥିପାଇଁ ଆପଣ ମୂଲ୍ୟ କେତେ? କେତେ ରହୁଛି? ପରିବା ଗୁଡ଼ିକର ଏବଂ
ହଁ ଆପଣ ଶୁଣନ୍ତୁ ଆପଣ ମୋ ଠାରୁ ଯଦି ନେବେ। ଆମେ ଶଗଡ ଗାଡିରେ ଆପଣଙ୍କୁ ପଠେଇ ଦେଇ ଦେଇ ପାରିବୁ। ଭୋର ପାଞ୍ଚଟାରୁ ଆପଣଙ୍କ କତିରେ ଯାଇ ପହଞ୍ଚି ପାରିବେ। ଯେମିତି କିି ପୋଟଳ କିଲୋ ଆପଣ ପାଇଁ ରହିବ ଆପଣ ମୋର ଚିହ୍ନା ଲୋକ ଆପଣଙ୍କୁ ସାତ ଟଙ୍କା କେଜି ସେ ମାନେ କିଲୋ ହିସାବରେ ଆମେ ପ୍ରଦାନ କରିପାରିବୁ ବୁଝିପାଇଲେ। ଆଁ ଜହ୍ନି କିଲୋ ଆପଣଙ୍କୁ ଚାରି ଟଙ୍କା ହିସାବରେ ପ୍ରଦାନ କରିପାରିବୁ। ଆଉ ଶାଗ ନେଉଟିଆ, ଶାଗ କୌଶଳା ଶାଗ ଆଉ କଳମ ଶାଗ ଶାଗ ଇତ୍ୟାଦି ଆପଣଙ୍କୁ ଦେଇପାରିବୁ ଆପଣ ବଜାରରେ ନେଇ ବିକ୍ରି କରି ଆପଣ ଅର୍ଥ ବହୁତ ବା ଟଙ୍କା ବା ପଇସା ବହୁତ କମେଇ ପାରିବେ ବୁଝିପାରିଲେ ନା।
ଆଜ୍ଞା ଯେହେତୁ ମୁଁ ଏବେ କିଛି ପରିସ୍ଥିତିରେ ଅଛି ମୁଁ ବ୍ୟାଙ୍କରୁୁ ଋଣ ଆଣି ଆପଣ କିଛି ଆ ବେପ ବାଣିଜ୍ୟ ବେପାର ଆରମ୍ଭ କରିବାକୁ ଚାହୁଁଛି। ଆପଣ କିଛି ଯଦି ଏବେ କଞ୍ଚା ମାଲ୍ ନେଇ କିମ୍ବା କିଛି ମତେ ଏବେ
ହଁ ଶୁଣନ୍ତୁ ଆପଣ ଯଦି ବାକି କିମ୍ବା ବାକି ନବା ପାଇଁ ଚାହୁଁଛନ୍ତି ଆପଣଙ୍କୁ ହେଲା। ଆପଣଙ୍କୁ ଦେଇପାରିବୁ। ଆପଣ ବିକ୍ରି କଲା ପରେ ନିଜ ହାତ ଅର୍ଥ ଚଢିଲେ ଆପଣ ଆମକୁ ଦେଇ କରିବେ ପଛରେ ବୁଝିଲେ ନା ଆମେ କଞ୍ଚା ମାଲେ କଞ୍ଚା ସବୁ ମାନେ ଫଳ କଞ୍ଚା ପନିପରିବା ଖାଇବା ଦ୍ଵାରା ଦେହ ସୁସ୍ଥ ରହିଥାଏ। ଆପଣ ନେଇ ବିକ୍ରି କରନ୍ତୁ ଆପଣଙ୍କ ହାଟରେ ମୁଁ ଶଗଡ଼ ଦ୍ଵାରା ଭୋର ପାଞ୍ଚଟାରେ ପକେଇ ଦେଇ ପାରିବି। ଆପଣ ଯଦି ନବା ପାଇଁ ଚାହୁଁଛନ୍ତି ତାହେଲେ ମତେ ଖାଲି ଟିକେ ଏ ଚିଠି ଲେଖେଇକି ନା ପଠେଇ ଦେଇ ପାରିବେ।
ଆଜ୍ଞା ଆପଣ ଆପଣ ସେ ଯୋଉ ଆପଣ ଏବେ ଯେହେତୁ ଆଧୁନିକ ଯୁଗ ଚାଲିଛି। ଆପଣ ରାସାୟନିକ ଦ୍ରବ୍ୟ ଉପଯୋଗ କରି ସେ ଫଳ ଗୁଡିକୁ ମାନେ ପରିବା ଗୁଡିକୁ ଉତ୍ପାଦନ କରୁଛନ୍ତି ନା ପ୍ରାକୃତିକ ଭାବେ ଉତ୍ପାଦନ କରୁଛନ୍ତି।
ପ୍ରାକୃତିକ ଆମେ ପ୍ରାକୃତିକ ଅ ଜୈବ ପଦାର୍ଥରେ ତିଆରି ମାନେ ଉତ୍ଥାାନ କରୁଛୁ। କୌଣସି ସାର କିମ୍ବା କେମିକାଲ ଦ ହଉନାହିଁ କାହିଁକି ନା କେମିକାଲ ସାର ଦ୍ଵାରା ଦେହ ବହୁତ ଖରାପ ହେଇଥାଏ ଯାହା ଫଳରେ ଗ୍ୟାସ ଆଉ ଆପଣଙ୍କୁ ହୃଦୟ ଘାତକ ଡାଇବେଟିସ ଆପଣଙ୍କୁ ହେଇପାରେ ବୁଝିଲେ ନା ସେଥିପାଇଁ ଆମେ ପ୍ରାକୃତିକ ହଁ ଜିନିଷରେ ଆମେ ଫଳ ଫଳେଇ ଦଉଚୁ ଯେମିତି କିି ଖତ ବାଲି ସାର ସରି ସାର ଆମେ ଦଉନୁ ଖତ ବାଲି ଏମିତି ଇତ୍ୟାଦି ନଡିଆ କତା ପରିବାଚୋପା ପକ
ଆଜ୍ଞା।
ଉଁ ଗଛ ବା ଫଳ ସବୁଜ ଫଳ ପ୍ରସ୍ତୁତ କରୁଚୁ। ବୁଝିଲେ ନା ଆପଣଙ୍କ ଟିକେ ସାଉଣ୍ଡ ଶୁଭୁଚି ସାଉଣ୍ଡ ଆପଣଙ୍କ ଟିକେ ଶୁଭୁଚି ବୁଝିଲେ ନା। ଧଡ଼ ଧଡ଼ ହଉଚି ଟିକେ ସାଇଟ ହେଇଯାଆନ୍ତୁ।
ଆଜ୍ଞା ଆପଣଙ୍କ ଚିନ୍ତାଧାରା ଖୁବ ଭଲ ଲାଗିଲା ମତେ ଏବଂ ଆପଣ ଯେହେତୁ
ଆପଣ ଯଦି ଆମ ସବୁଜ ପନିପରିବା ବା ଚାଷ ଜମିିକି ଆପଣ ବୁଲିବା ପାଇଁ ଆସନ୍ତି ଆପଣ ଆପଣ ଆପଣ ଦେଖିପାରିବେ ଆମେ ଚାଷ ଜମିରେ କେମିତି ସବୁଜ ପନିପରିବା ଲଗେଇଚୁ, ବୁଝିଲେ ନା ଆଉ ପ୍ରାକୃତିକ ଜିନିଷରେ ଆମେ ଉତ୍ପାଦନ କରୁଚୁ ପନିପରିବା ଗୁଡିକ। ଯାହା ଫଳରେ ଆପଣ ଖାଇଲେ ଆପଣ ଦେହ ସୁସ୍ଥ ରହିବ ବୁଝିପାରୁଚନ୍ତି ନା।
ଆଜ୍ଞା।
ଆଉ ଆପଣ କୋଉ ଦିନ ଆସିବେ କହୁନାହାନ୍ତି?
ଆଜ୍ଞା ମୁଁ ଆପଣଙ୍କୁ କିଛି ଦିନ ମଧ୍ୟରେ ପୁଅ ଦଉଚି ମୋ ହାତରେ କିଛି ଟଙ୍କା ଛଡେଇଲା ପରେ, କିମ୍ବା ମୁଁ କିଛି ଇ
ହଉ ଆପଣ ଟିକେ ରୁହନ୍ତୁ, ଶୁଣନ୍ତୁ, ଆପଣ ରୁହନ୍ତୁ, ଆପଣ କେବେ ଆସିବେ କ ପଛରେ ଆମକୁ ଚିଠି ଲେଖିଦେବେ, ଆମର ଟିକେ କାମ ଅଛି, ଜଣେ ବେପାରୀ ଆସିଚନ୍ତି, ତାଙ୍କୁ ଟିକେ ଜହ୍ନି ନେବେ, ପଛରେ କଲ୍ କରୁଚି।
ଆଜ୍ଞା ଶୁଣାଗଲା।